ହାଲୋ।
ହାଲୋ ହାଲୋ ଶୁଭମ ବାବୁ ନମସ୍କାର।
ଆଜ୍ଞା ଆସୁଛି ମୋର ବି ଆପଣଙ୍କୁ ସବ୍ଦ ଆସୁଛି ନମସ୍କାର ଆଜ୍ଞା।
ଆଜ୍ଞା ନମସ୍କାର ଆଜ୍ଞା ଆପଣଙ୍କୁ ମୋ କଥା ଠିକସେ ଶୁଭୁଛି?
ଆଜ୍ଞା ଆଉ। ତ ମୋ ଆସିଛି ନା ଆସନି ଆପଣଙ୍କୁ ଠିକ ସେ
ଆଜ୍ଞା ବ ଆପ ବହୁତ ଭଲ ଟି? ଆଜ୍ଞ ମୁଁ ତ ଆଜ୍ଞା ପଢୁଛି
କି ଘରକୁ ବସି ଅଛି। ହେ ଆଜ୍ଞା ବୁଝିଲି। ଆପଣ ଯାଇକି ନଦୀରୁ ଚିଙ୍ଗୁଡି ଧରନ୍ତି। ଆପଣ ସେ ଚିଙ୍ଗୁଡି ଧରଣୀ ଧରଣା ଚିଙ୍ଗୁଡ।
ଆଜ୍ଞା।
ଚିଙ୍ଗୁଡି ଯୋଉ ଧରଳିଟା ତ ଆପଣ ମତେ ଟିକେ ବୁଝେଇଦେଲେ ଆପଣଙ୍କ
ଆଜ୍ଞା ଚିଙ୍ଗୁଡି ଧଳ- ଧର -କଟା- ଆଜ୍ଞା। ଆସୁନାହିଁ। ହଁ ଆଗରୁ ଆସଥିଲା ଯେତେବେଳେ ସେତେବେଳେ କଣ ଟିକେ ରାତିରେ ଟିକେ ଅପେକ୍ଷା କରି ରହିବାକୁ ପଡିବ। ରାତି ହେଲା ମାନେ ସେ ପଙ୍କ ଯୋଉ ଥାଏ ସେ ପଙ୍କ ପଙ୍କ ପାଖାପାଖି ଆସନ୍ତି ଚିଙ୍ଗୁଡି ତେଣୁ ଆ ଆପଣ ସେତିକି ବେଳେ ଖାଡିରେ ଆପଣ ଜିଆ ଲଗେଇବେ ପକେଇବେ। ଆଜ୍ଞା ଆପଣ ସେମିତି କରିକି ଧରିବେ। ଧରିବାକୁ ପଡିବ ଆପଣଙ୍କୁ। ସେ ପଙ୍କ ପାଖରେ ଆଜ୍ଞା ଥାଆନ୍ତି ବଡ ବଡ ଚିଙ୍ଗୁଡି ରାତିରେ ଆସିବ ସେମାନେ କୂଳ ପାଖକୁ।